ହାଲୋ ଉ ସ୍ପିକର ଦେଇନି
ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି?
କିଛି ନାହିଁ ଏମିତି ଚାଲିଛି ଆଉ କାମ।
ଓହୋ ଆଉ କଣ ଖାଇଲାଣି କି ନାଇଁ?
ହଁ ଖାଇଛୁ ଆଜି ଭାତ ଚିକେନ ହେଇଥିଲା। ଆଉ ଭଜା ଆଉ ହ ହ। ଖରାଦିନ କଣ ବର୍ଷା ହଉଛି ଆଡ଼େ ତମ ଆଡ଼େ ବର୍ଷା ହଉନି?
ନାଇଁ ଇଆଡ଼େ ଆଜି ତ ଖରା ହେଇଚି ଟିକେ। ମାନେ ଦି ଦିନ ହେଲା ବର୍ଷା ହଉଥିଲା ଆଜି ଟିକେ ଖରା ଦିନ ଭଳିଆ ଖରା ଏକାତରେ ମାନେ ହାତ ଗୋଡ଼ ପୁରା ତାତିକି ଯାଉଛି ଏମିତି ଖରା। ଇଜଦି ଦି ଦିନ ଆଗରୁ ଟିକେ ବର୍ଷା ହେଇଥିଲା।
ପବନ ବର୍ଷା ବହୁତ୍। ଗଛ ଭାଙ୍ଗି ଯାଉଛି ଆଡେ ହଁ ବର୍ଷା ହଉଚି। ବର୍ଷା ହେଲାଣି ମାନେ ହଉଛି ସବୁଦିନ ସନ୍ଧ୍ୟା ବେଳକୁ ଟିକେ ସକାଳୁ ରାତି ନଅଟା ପରେ।
ଓ ଆଉ ହ ହେଲେ ପାଗ ଆପଣଙ୍କ ନର୍ମାଲ ଅ ସେ ଭଲ ଲାଗୁଛି ହେଲେ
ହଁ ପାଗ ଭଲ ଅ ଆଜି ଭଲ ଅଛି ନହେଲେ ଖରାଦିନ ତ
ଖରାଦିନ ତ ଅସହ୍ୟ ଗରମ ଯେ ଆଉ କୁହନ୍ତୁ ନାଇଁ। ପୁରା ଗଛ ଫଛ କାଟି ଦଉଛନ୍ତି ଲୋକ ତା ପାଇଁ ସବୁ ଏକାଥରେ ଭୋଗୁଛୁ ଆଉ ଆଉ ଗୋଟେ ସେ ଗଛ ଫଛ ଅଛି କି ନା ନା ସିଆଡେ ବି କାଟିିଦେଇ
ନାଇଁ ଆଡେ ଅଛି କୋରାପୁଟ ନବରଙ୍ଗପୁର ଏରେଆଡେ ଗଛ କାଟିଲେ ବି ଅଛି ଜଙ୍ଗଲ ବା ଜଙ୍ଗଲ ଏରିଆ ତ ଇଆଡେ ଗଛ ଫଛ ହଁ ଇଆଡେ ଆ ଟିକେ ଭୁବନେଶ୍ଵର ଅପେକ୍ଷା ଇଆଡେ ଭଲ। ଭୁୁବନେଶ୍ୱରରେ ଇଏ ବେଶି କଣ ହ୍ୟୁମଟିଟି ଇଆଡେ ଏତେ ନାହିଁ ସେଟା ବାକି ଗରମ ଗରମ ଦେହ ଜଳେ ଦବ କିନ୍ତୁ ଝାଳ ଗରମ ନାହିଁ ଏଟା ନର୍ମାଲ ଗରମ। ଆଉ ତମ ସିଆଡେ କେତେ ଚିଲିକା ପାଖ କେତେ?
ହୁଁ ଏଆଡେ ତ
ତମ କର ସମୁଦ୍ର ପାଖରେ କି ତମର ଘର?
ହଁ ସମୁଦ୍ର ପାଖରେ ଟିକେ ଲୁଣିଆ ହାଉଆ ସଛି ହଁ ଆଡେ ଏ ବହୁତ ମାନେ ଲୁଣିଆ ହାବା
ସେମିତି ଏଠିକି ଟିଭି ବେଶୀ
ହଁ ହ୍ୟୁମିଡିଟି ଟିକେ ରହିବ। ପୁଣି ଗରମ କୁ ମାନେ ଜଣା ପଡୁଛି ପୁରା ଗରମ ଝାଳ ବାହାରିକି ଏକାଥରେ ଆପଣ ଯେମିତି ଝାଳ କହିଲେ ବାହାରିବନି ଖାଲି ଗରମ ଲାଗିବ। ଏମିତି କିଛି ନାହିଁ ଆଡେ।
ଓହୋ।
ଟିକେ ଗରମ ଟିକେ ଜଣା ପଡୁଚି ଆଉ। କାହିଁକିନା ଲୋକ ବହୁତ ଗାଡି ମଟର ବହୁତ
ହଁ ସ୍ୟାଡେ ବେଶି ତମର ଆଡେ ଟିକେ କେତେ ପାଖ ହବ ଆଉ ସମୁଦ୍ରକୁ ସେ ପାଇଁ ଏତେ ଇଏ ଆଉ
ହୁଁ ହେଲେ ବି ଇଆଡେ ମାନେ କଣ ସେ ମାନେ ମିଠା ପାଣି ନାହିଁ ନା ସେଟା ସମୁଦ୍ର ପାଣି ଟା
ହଁ ଲୁଣିଆ ହବ ଆଉ ଉଷ୍ମତା ରହିବ ପୁରୀ ଭଳିଆ ଆଉ। ପୁରୀ ରେ ଯେମିତି ଖରା ହେଇଗଲେ ଯାଇଥିବ ବାରଟା ଘଣ୍ଟେ କି ଦଶଟା ଖ ନଅଟା ବେଳକୁ ସେମିତି ଷ୍ଟାର୍ଟ ହେଇଯିବ। ସେଠି ଗରମ ସକାଳୁ ଉଠୁଥିବ ଫେନ୍ ଲଗେଇଥିଲେ ବି କିଛି କାମ ଦବନି ଏଭଳିଆ ଗରମ ସେଠି।
ହୁଁ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଇଏ ଆଉ। ସବୁ କୁଆଡେ କଣ କଣ ସେଆଡେ ଏ ତ ଯାଇଥିଲି ଜଗା
ହଁ।
ମନ୍ଦିର ଯାଇଥିଲି। ଉଁ ସେଟା ତାଙ୍କ କୃପା ହେଲେ ହିଁ ଯାଇଆ ନହେଲେ ଆଉ କୁଆଡେ ଆଉ ଯାଇ ହବ।
ଡାକରା ଯିବା କେମିତି ଗୋଟେ ରଥଯାତ୍ରା ଆଇଲାଣି ତ ରଥଯାତ୍ରା ଆଇଲାଣି
ହଁ ଆର ମାସ ରଥଯାତ୍ରା ଆସିଲାଣି ଆସନ୍ତୁ ବୁଲିଯିବେ ହଁ ରଥ ତିଆଡି
ଚାଲିଛି କେତେ ଦୂର ହବ ରଥଯାତ୍ରା ମାନେ ରଥ ପାଇଁ ଜଗନ୍ନାଥ ମନ୍ଦର କେତେ ଦୂର ହବ।
ହଁ ଜଗା ଜଗନ୍ନାଥ ମନ୍ଦିରଠୁ ଦୂର ହବ। ହଁ।
ଓହୋ ଆମ ପାଖ
କାମ ଚାଲଛି ଏବେ ଆଉ ଚକା ଫକା ତିଆରି କରା ଚାଲିଛି।
ଏବେଚାଲିଛି ମାସେ ଭିତରେ ଟିକି କରିଦେବା ବୋଧେ ଆଉ ଜଗନ୍ନାଥ ମନ୍ଦିର ପୁରୀ ଆଉ ଇ ଟିଭିରେ ଦେଖଥିଲି ସେଇଟା ବି ଚାଲିଛି ସିଆଡେ ବି ତାଙ୍କର ଚକ ଫୋକ ତିଆରି ଚାଲିଛି ଏବେ। ହୁଁ। ଜଗନ୍ନାଥ ମନ୍ଦିର ଯିବାକୁ ପଡିବ ଥରେ ଏବେ ରଥଯାତ୍ରା ଗଲେ ଭଲ ଲାଗେ। ବାହାରେ ଥିବ ଜଗନ୍ନାଥ ଆରାମ ସେ ଦେଖି ହବ ଏ ମନ୍ଦିର ଭିତରେ ଯିବା ଅଞ୍ଜ୍ୟ ରଥଯାତ୍ରା ଦିନ ଗଲେ ଶାନ୍ତି ଟିକେ ଦେଖିବାକୁ ଭଲସେ ଦର୍ଶନ କରିହବ। ଦୂରରୁ ପାଖରୁ ରଥ ଟାଣିଲା ପରେ ରହିଗଲା ପରେ। ସେଠି ପାଖରୁ ଗଲେ ତ ଆହୁରି ଭଲସେ ଦେଖାଯିବ। ମନ୍ଦିର ଭିତରେ ସେତେ ଶାନ୍ତିରେ ଦେ ଦେଖି ହବ ନାହିଁ ଯେମିତି ରଥଯାତ୍ରା ଦେଖିହବ।
ହଁ। ତାପ
ହୁ ହୁଁ ଏଥର କେତେ ଲୋକ ହେବେ କେଜାଣି। ବହୁତ ଲୋକ ଥିଲେ ଆ ହଁ। ନାଇଁଠି ବି ଦେଖିଥିଲି ଆସିନାହିଁ ବୁଛି ପୁରା ତମର ତ ପାଖକୁ ତମେ ଯାଇଥିବ ପୁରା।
ହୁଁ ଯାଇଥିଲ ଆରବର୍ଷ ଯାଇଥିଲି। ବହୁତ ଭିଡ ହଁ।
ହ ହେଇଥିବା ହେଇଥିବା।
ସେଦିନ ତ ଯେମିତି ହେଲେ ବି ଠାକୁର ବାହାରକୁ ସେଦିନ ଯେମିତି ହେଲେ ବି ବର୍ଷା ହେବ।
ବର୍ଷା ହବ ଏଥର ବି ବର୍ଷା ହବ ଏ ତ ପାଗ ଏମତିରେ ବି ବର୍ଷା ମାସ। ପଳାଇଲା ରଜ ସରିଲା। ରଜ ସରିଲେ ତ ଆମର ଓଡିଆ ହିସାବରେ ରଜ ଯେମିତି ସରିଲା ବର୍ଷା ମାସ ଆଇଲା ବୋଲି ଜାଣିବା କଥା। ଆଉ ରଜ ପର୍ବ ପରେ ବର୍ଷା ମାସ ଆଇବ ନିଶ୍ଚିତ ସେଇଟା ଗୋଟେ ଆମର ଭଲ ଜିନିଷ ଅଛି ଜଣା ପଡୁଛି ରଜ ସରିଲା ବଲେ। ଚୈତ୍ର ମାସ ଚୈତ୍ର ମାସ ଷ୍ଟାର୍ଟ ସେଟା ପାଇଁ ରଜ ବନ୍ ତ ଏବେ ଜୁଲାଇ ଆଇଲା ବେଳକୁ। ହେଇଯିବ ବୋଧେ ଆଉ ଯାଇି ଦେଖିବାର ଅଛି ଏଥର। ଜଗନ୍ନାଥ ରଥ ହେଲା ଆଗରୁ ବୁକିଂ ଫୁକିଂ କରିଦେଇଥିବାର ଅଛି ହୋଟେଲ ଫୋଟେଲ। ଯେମିତି ରହିହବ ଯାଇକି ଶାନ୍ତିରେ ଟିକେ। ନହେଲେ ସବୁ ବୁକିଂ ହେଇଯାଇଥିବ ନହେଲେ ମାସ ଜାକ ସରିଯାଇଥିବ। ନାଇଁ ଯେ ଏବେ ବୁକିଂ ସବ ହୋଟେଲୋଟେଲ ସବୁ ବୁକ୍ ହେଇଯାଇଥିବ ନା ସେଇଠି।
ହଁ।
ହଁ ପ୍ରାୟ ବୁକ୍ ହେଇଯାଇଥିବ ବାହାରୁ ବା ମାନେ ଓଡିଶା ବାହାରୁ ବେଶୀ ଆସୁଛନ୍ତି ନା।
ହଁ ଓଡିଶା କଣ ମାନେ ବିଦେଶର ଲୋକ ଆସୁଛନ୍ତି ଆଉ।
ସେଇଟା ତ ବାହାରୁ ମାନେ ହୋଟେଲ ଆଉ ଜାଗା ନଥିବ ଲୋକାଲ ଲୋକ ହେକିରି ବି ଆମେ ଓଡ଼ିଶା
ହଁ ଓଡିଶାର ଲୋକ ହେଇକି ଆମେ ଦେଖିପାରୁନୁ ସେ ତ ବାହାର ଲୋକ ସିଏ ମାସେ ଦି ମାସ ଆଗରୁ ପୁରା ଆସ କି ହଟେଲ ରେ ରହିକି ସେ ପୁରା ମାସ ଦ ମାସ ରହିବେ ଠାକୁରଙ୍କୁ ଦେଖିବେ ଯିବେ।
ଲୋକାଲ ହେଇକିରି। କିଛି କାମ ନାହିଁ ଆମ ଆମେ ଦେଖି ପାରୁନୁ ଠିକ ଶାନ୍ତିରେ ହୁଁ ଆଉ ଭଲସେ ରଥଯାତ୍ରା ମୁଁ ଯାଇ ହ ପାରୁନି ଏତେ ଗହଳି ଦଶ ଲକ୍ଷ ଲୋକ ଆଇଥିଲେ। ଆରେ ସେଠି ଯାଇକି ଚାଲି ହବନି ସମଦ୍ର ଦଶଲକ୍ଷ ପାଞ୍ଚ ଦଶ ଲକ୍ଷ ଲୋକ ଆସିଥିବେ।
ଆଉ ସେ ଏମିତି କୋଉଠି ଆପଣଙ୍କୁ ଦେଖିବାକୁ ମିଳିବ କୁହନ୍ତୁ। କୋଉଠି ମିଳିବ ଏମ୍ତିି ଠାକୁର ବାହାରେ ଆସୁଥିବେ ଠାକୁରଙ୍କୁ ଦେଖିବା ପାଇଁ ଲୋକ ପୁରା ମାନେ ରାସ୍ତା ତ ଦେଖାଯିବନି ଆଉ। ହଁ ମାନେ ପୃଥିବୀରୁ କିଏ ବି ବାହାରୁ ନାହାନ୍ତି ଏମତି ଯେ
ମହାପ୍ରଭୁ ଯୋଉଟା ବସଥାଉଛନ୍ତି ମନ୍ଦ-ତ୍ରିମମ୍ ମନ୍ଦିର ଭିତରେ ସେ ମହାପ୍ରଭୁ ଭାରିକି ଆସୁଛନ୍ତି। ସେ ଭଳିଆ ଆଉ କୋଉଠି ନାଇଁ ଖାଲି ଜଗନ୍ନାଥ ମହାପ୍ରଭୁ ଆଜ୍ଞା। ତାକୁ ମହାପ୍ରଭୁ ନାଇଁ ମନ୍ଦିର ଭିତରେ ବସ ତ-ତାକୁ ଟେକି ଆଣିବ ବାହାରେ ପୁଣି ତାକୁ ଟେକିକି ଭିତରେ ନବ। ଏଟା ହଁ ଓଡିଶାର ସଂସ୍କୃତିଟା ଗୋଟେ ଆଉ।
ତାହେଲେ ଲୋକଦର ନହେଲେ ତା ଠାକୁର ବହୁତ ଭଲ ଭଲ ଅଛନ୍ତି ବଡ ବଡ ଅଛନ୍ତି ସେଇଟା କିଛି ନା
ଆ -ହଁ ଓଡିଶା ରୁ। ଗୋଟେ ମନ୍ଦିର ତ ଭାରତ ବାହାରେ ବି ଅଛି ଭିତରେ ବି ତ ବହୁତ ସାରା ଅଛି। ଯେବେଠୁ ଜଗନ୍ନାଥ ଆମର ଓଡିଶା ଗୋଟେ ଡିଫରେଣ୍ଟ ଆଉ ହଁ ସତ କଥା ଗୋଟେ ପୁରୀ ନାଁ ଆଉ। ସେଇଟା ପାଇଁ ବହୁତ ଗହଳି ଆହୁରି ହଁ ଏନ୍ତି ନର୍ମାଲ ଟାଇମରେ ଗଲେ ବି ଲୋ
ହଁ ଏବେବି ଏବେବି ଏବେ ବି ଆସନ୍ତୁ ଏବେ ବି ପୁରା ମାନେ ଲୋକ ଗୁଡା ଲାଇନରେ ରହି
ତ ବାହାରେ ରହିବି ଏଭାରତ ବଞ୍ଚି ବାହାରେ ସିଠି ନର୍ମାଲ ଡୋ ରେ ଗଲେ ସେଠି ତାଅ ପାଞ୍ଚ ଘଣ୍ଟା ଛଅ ଘଣ୍ଟା ଲାଗିଯାଉ କିଛି ପୂଜା ନାଇଁ।
ନ୍ୟୁଜ ଆଗରୁ ଜଷ୍ଟ ବାହାରିଲା ମାନେ ଫାର୍ଷ୍ଟ ଫାର୍ଷ୍ଟ ଟାଇମ ମାନେ ପ୍ରଥମଥର ବ ବର୍ଷା ହେଲା ଯେ ଲୋକ ପୁରାଆ ବର୍ଷାରେ ଏକାଥରେ ସେ ବଡ ଦାଣ୍ଡରେ ଏକାଥରେ ଗଡି ଗଲୁ। ମାନେ ଖରା ମାସ ଏବେ ଗଲା ନାଁ ଜଷ୍ଟ। ତ ତୋଓ ତାର ହଁ ପ ପ୍ରଥମ ବର୍ଷା ଯୋ ହେଲା ଲୋକ ପୁରା ମାନେ ଖୁସି ଯେ କହିଲେ ନ ସରେ।
ଓ ହଁ ହେଇଥବ ହେଇଥବ ହେଇଚି ତ ବଡ ଦାଣ୍ଡ ବି ତ ଏତେ ବଡ ବଡ ଦାଣ୍ଡ। ବାପରେ ପିନ୍ଧିଲୁନ ଭଲ ଲାଗୁଥିବ।
ସେଠି ପୁରା ମାନେ ବର୍ଷା ହେଲେ ଏକାଥରେଏ ଅ ଲୋକ ପୁରାଆ। ଆ ମାନେ ଏ ଭର୍ତ୍ତି ଯେ ମାନେ ଆଉ କିଏ ଯିବେ ଏତିକ ସବୁ ଓଦା ହେବା ଚାହିଁବେ ବଡଦାଣ୍ଡ ସବୁ ଓଦା ହବାକୁ ଚାହିଁବେ ବର୍ଷା ହେଲେ। ଯେତେ ବର୍ଷା ହଉଥାଉ ବଡ଼ ଦାଣ୍ଡରେ ଓଦା ହବ, ଘରେ ଥିଲେ ସେଇଟା ଇଚ୍ଛା ହବ ନାହିଁ। ଘରେ ଥିଲେ କଣ ଆଉ ବର୍ଷାରେ ଓଦା ହବ କିଛି ନାହିଁ।
ଦଶ କିଲୋମିଟର ହେଇଯାଉଚି ହଁ ଘରେ କିଏ ଆଉ କା କାହା କାମ ନାହିଁ। ନାଁ ଆମର ଛଅଶହ ବେଶୀ ଦୂର ହେଇଯାଉଚି। ଛଅଶହ ସାତଶହ କିଲୋମିଟର ହେଇଯାଉଚି ନବରଙ୍ଗପୁରରୁୁ।
ଉଁ ଲୋକ ଆସୁଚନ୍ତି କେତେ ଦି ତିନି ହଜାର, ପାଞ୍ଚ ହଜାର କିଲୋମିଟର ବିଦେଶରୁ ଆସୁଚନ୍ତି।
ହଁ ସେଇଟା ବି ଠିକ୍ କଥା ସେମତି ତ ବି ଠିକ୍ କଥା ସେଇଟା ବି ଠିକ୍ ବୁଝୁଚକି?
ସେଟାରେ ଉ ସେଟା କୁହାଯାଇଚି ପ ତା ମାନେ ଜଗାର ଡୋରି ନ ଲାଗିଲେଏ ହଁ ସେଇଟା ହଉଚି ଜଗାର ଡୋରି ଯେ ଲାଗିନି ଆପଣ ଆସିପାରିବେ ନି।
ହଁ ଏଇଟା ଖାଲି ଲାଗିଲା ପୃଥିବୀ ଏଫ୍ ସି ବୋଧେ ଭାରତ ବାହାରୁ ହେଲେ ଆସିଯିବ।
ସେତେବେଳେଏ ଆମର ଏଇ
ଭାରତ ବାହାରୁ ବି ଆସିଯିବେ ହଁଅଁ ସବ
ହଁ ଭାରତ ବାହାରୁ ତ ମାନେ ଉଁ କଥା ଶୁଣିକି ଲୋକ ଆସୁଚନ୍ତି ହଁ ଜଗନ୍ନାଥ ପୁରୀ ଜଗନ୍ନାଥ କହିଲେ ତ ଆାଣିଲେ ଆଉ।
ହୁଁ ହୁଁ।
ମାନେ ପୁରା ବା ବିଦେଶରେ ଗଲେ ବି ପୁରୀ ଜଗନ୍ନାଥ କଇଦେଲେ ସବୁ ଜାଣିଦେବେ। ଓଡିଶା କହିଲେ ଜାଣିବେନି ଲୋକ ବଟ୍ ପୁରୀ ଜଗନ୍ନାଥ ହଁ ପୁରୀ ଜଗନ୍ନାଥ କହିଦେଲେ ଲୋକ ଜାଣି ଦଉଚନ୍ତି ହଁ ସେ ଅ
ପୁରୀଇ ଜାଣିଦଉ ନାଇଁ ଆମର ଆମେରିକା ଇଆଡେ ବି ଚାଲିଚି ରଥଯାତ୍ରା ସିଆଡେ ବି।
ହଁ ଏବେ ବି ନୂଆଁ ନୂଆଁ ଏବେ ମାନେ ସବୁ ରହିଲେଣି ନାଁ ଓଡିଆ ଲୋକ ସବୁଆଡେ ରହିଲେଣି।
ବଡ ରଥ ମାନେ ଆମର ପୁରୀ ଠୁ ବଡ ରଥ ବନେଇ ଦଉଛନ୍ତି ଏତେ ପଇସା ଅଛି ନା ତାଙ୍କ ପାଖରେ ବେଶୀ ତ କରିଦଉଛନ୍ତି ଆଉ ଗୋ ବୋଟ୍ କର ହଁ ମେନ୍ ଜିନିଷ ତ ହେଲା ଆମର ଆମ । ଏବେ ଜିନ୍ଦି ଆମର ଯିଏ କପି ଯେତେଟା ତିଆରି କଲେ ବି ଓଡିଶାର ଜଗନ୍ନାଥ ମନ୍ଦିର-ଅ-ଅ-ଅକୁ କିଏ କେବେ-ଏ-ଏ ତାକୁ ମାନେ ଏ ଇଏ କରିପାରିବନି ମେନ୍ ଇ ଆଉ ଅଭଡା-ଆ-ଆ-ଆ
ହଁ-ଅ-ଅ ସେଇଟା ଗୋଟେ
ଖାଇ ହଁ ଅଭଡା ଗୋଟେ ବଢିଆ ଜିନିଷ ଖାଇବାର ଅଛି ମୁଁଇ ଅଭଡା ଖାଇନାହିଁ କେତେ ବର୍ଷ ହେଇଗଲାଣି।
ଖାଇଦିଅନ୍ତୁ ଖାଇଦିଅନ୍ତୁ ଆସିକି ଖାଆନ୍ତୁ।ହଉ ହଉ ଧନ୍ୟବାଦ ଆପଣଙ୍କ ସହ ତ କଥା ହେଇ ଭଲ ଲାଗିଲା। ହଁ ହଁ ରଖୁଛି ଭାଇ ହଁ।